ହାଲୋ।
ଆଜ୍ଞା କେମିତି ଅଛନ୍ତି?
ହଁ ଭଲ ଅଛି।
ସେ ଆଜି ସକାଳୁ ତ ବୋହୁତ ବର୍ଷା ହେଉଛି ଏଭଳି ପାଗ ତ ମୋତେ ବୋହୁତ ଭଲ ଲାଗେ। ଆଉ ଆପଣଙ୍କ।
ହଁ ବର୍ଷା ପାଗ ବି
ଆପଣ ଭଏସ୍ ଟିକିଏ ସ୍ଲୋ ଆଉଛି।
ସୁଣିପାରୁଛନ୍ତି।
ହଁ ସୁବାସ ହଉଛି କିନ୍ତୁ ଟିକେ ସ୍ଲୋ ଆସୁଛି ଆଉ।
ହଁ ଏବେ।
ହଁ ଠିକ୍ ଅଛି ଏବ
। ଅତି ବର୍ଷାଋତୁ ଆସିଲେ ଆଉ ହ। ହଁ ବର୍ଷାଋତୁ ଆସିଲେ ଗ ଆମ ଗାଁରେ ମାନେ ଆମ ଗାଁରେ ବି ମଧ୍ୟ ସକାଳୁ ବର୍ଷାହୋଉଚି ବହୁତ୍। ପାହାଢିଆ ଆଡେ ସବୁଜ ପରିବଶ ଦେଖି ମନ ମୋର ଖୁସି ଲାଗୁଛି। ଆଉ ପାଣିପିଆ ହେଇଗଲାଣି ଆମର।
ଗରମ କମିଯାଏ ଆଉ ପବନ ଥଣ୍ଡା ହୋଇଥାଏ ସେଥିପାଇଁ ସମସ୍ତଙ୍କୁ ଆରାମ ମିଳିଥାଏ।
ଏଇ ସେମି ହଁ ଆଉ କିଛିସମୟ ପରେ ଗରମ ପରେ ବର୍ଷା ଆସିଲେ ବହୁତ ଭଲ ଲାଗେ ନାଇଁ। ଆମେ ପିଲାମାନେ ବି ମଧ୍ୟ ବହୁତ ଖୁସି ହୁଅନ୍ତି ସମସ୍ତେ ବର୍ଷାକୁ ଅପେକ୍ଷା କରିଥାନ୍ତି।
ହଁ ତାହେଲେ ତ ବର୍ଷା ଋତୁ ତ ସେଥିପାଇଁ ଗଛ ପତ୍ର ସବୁ ନୂଆ ଭଳି ଦେଖାଯାଇଥାଏ। ବିଭିନ୍ନ ଫୁଲ ପତ୍ର ବହୁତ ସୁନ୍ଦର ଲାଗେ ପ୍ରକୃତି ତ ସବୁଜ ଦେଖାଯାଇଥାଏ।
ଆଉ ସେଇପରି ଦୃଶ୍ୟ ଦେଖିବାକୁ ମତେ ବହୁତୁ ଭଲ ଲାଗେ ଆଉ ସ-ସକାଳ ମନ ଖୁସି ହୋଇଯାଏ।
ସେଥିପାଇଁ ତ ଚାଷୀମାନଙ୍କ ପାଇଁ ବର୍ଷା ହଉଚି ବର୍ଷା ଋତୁ ହଉଚି ବହୁତ ଭଲ। ହେଥିପାଇଁ ବର୍ଷା ହେଲେ ତ ଚାଷ କାମ ଭଲ ହୋଇଥାଏ। ଏବଂ ଧାନ ଚାଷ ପାଇଁ ପାଣି ଦରକାର ହୋଇଥାଏ।
ଠିକ୍ କଥା। କିନ୍ତୁ ଭଲ ବର୍ଷା ହେଲେ ତ ଫସଲ ଭଲ ହୁଏନା। ଚାଷୀମାନେ ବହୁତ୍ ଖୁସି ହୁଅନ୍ତି।
ନିଶ୍ଚିନ୍ତ ବର୍ଷାରେ ତ ପୋଖରୀ ଓ ନଦୀରେ ପାଣି ବହୁତ ବଢ଼ିଯାଏ। ତାପରେ କୂଅରେ ମଧ୍ୟ ପାଣି ଭରି ଯାଇଥାଏ ଏହା ସମସ୍ତଙ୍କ ପାଇଁ ଭଲ ହୋଇଥାଏ।
ହଁ ଏଠି ପାଣି ନଥିଲେ ବି ଲୋକମାନେ ବହୁତୁ ଅସୁବିଧା ପଡନ୍ତି କିନ୍ତୁ ବର୍ଷା ହେଲେ ସେ ସମୟ ତ ତ ଆମର ନଥାଏ। ଆଉ ବୋହୁତ ପଶୁ ପକ୍ଷୀ ମାନେ ପାଣି ଟିକେ ପାଆନ୍ତି ପିଇବା ପାଇଁ।
ନିଶ୍ଚୟ ବର୍ଷା ହେଲେ ତ ବେଙ୍ଗର ଡାକ ଶୁଣିବାକୁ ମିଳିବ ଅନେକ ପକ୍ଷୀ ମଧ୍ଯ ଖୁସିରେ ଉଡ଼ନ୍ତି। ପ୍ରକୃତି ଜୀବନ୍ତ ଲାଗିଥାଏ।
ହଁ ମାନେ ମୟୂର ର ନାଚିବା ଦେଖି ବହୁତ ସୁନ୍ଦର ଲାଗେ ନା ସବୁବେଳେ ଦେଖିବାକୁ ମିଳେନି କେବଳ ବର୍ଷା ଋତୁରେ ହିଁ ଆମର ମୟୂର ଯାକ ସବୁ ନାଚି ଥାନ୍ତି ପାଣିକି
ଆଚ୍ଛା ମତେ ତ ବର୍ଷାରେ ଛତା ନେଇ ବାହାରକୁ ଯିବା ବହୁତ ଭଲ ଲାଗେ। ଥଣ୍ଡା ପବନ ମନକୁ ଶାନ୍ତ କରିଥାଏ ଏବଂ ସାଙ୍ଗମାନଙ୍କ ସହିତ ବୁଲିବାର ତ ମଜା ଅଲଗା ହୋଇଥାଏ।
ହଁ ମତେ ମଧ୍ୟ ଏହା ଭଲ ଲାଗେ। କିନ୍ତୁ ବର୍ଷା ରେ ସାବଧାନ ରହିବା ଦରକାର। ନହନେ ଥଣ୍ଡା ଜର ହେଇପାରେ ଆମ
ହଁ ନିଶ୍ଚୟ ମତେ ତ ଏଇ ଦି ଦିନ ହବ ଜର ହେଇଥିଲା ଆଜି କମିଚି। ବର୍ଷା ଦିନେ ତ ଘରେ ବସିକି ଗରମ ଚା ପିଇବା ବହୁତ ଭଲ ଲାଗିଥାଏ। ଏବଂ ବାହାରେ ବର୍ଷାର ଶବ୍ଦ ଶୁଣିବାକୁ ମଧ୍ୟ ଭଲ ଲାଗେ।
ଠିକ୍ କହିଲି ଠିକ୍ କହିଲେ ଆପଣ। ବର୍ଷା ଦିନରେ ଆମ ଆମର ଘରର ପରିବେଶ ମଧ୍ୟ ଭଲ ଲାଗେ ସମସ୍ତେ ମିଶି କଥା ହେଇ ଭଲ ଲାଗେ। ସମସ୍ତେ ବି ସେଦିନ ବ-ବର୍ଷାରେ ପ୍ରାୟ କାମକୁ ଥାନ୍ତି। ଭଲ ଲାଗେ ବୋହୁତ।
ଆଚ୍ଛା ବଥା ଭିତରେ ତ ଆମେମାନେ ସ୍କୁଲ ଯିବା ବେଳେ କେତେ ବି ଅସୁବିଧା ହୋଇଥାଏ। ରାସ୍ତାରେ ରାସ୍ତାରେ ପାଣି ଜମିଯାଏ ତଥାପି ବର୍ଷାର ମଜା ଅଲଗା ହୋଇଥାଏ।
ହଁ ଠିକ୍ କଥା କହିଲ ଛତା ଓ ବର୍ଷା ରେ ଯିବାକୁ ପଡେ କି ଜୋତା ଭିତରେ ଯୋଉ ଚାଲିବା କଷ୍ଟ ହୁଏ ପାଣିଜଉ ପଶିଯାଏ ଆମେ ଚାଲି ପାରୁନୁ। ତଥାପି ସାଙ୍ଗମାନଙ୍କ ସହିତ ଯିବାରେ ମଜା ଅଲଗା।
ହଁ ବର୍ଷା ପରେ ତ ଗାଁର ପରିବେଶ ବହୁତ ସୁନ୍ଦର ଦେଖାଯାଏ। କ୍ଷେତ ସବୁ ସବୁଜ ହୋଇଥାଏ। ଚାଡିଆର ସତେଜ ପବନ ବହିଥାଏ।
ଆଉ ସଖାଳେ ବୁଲିବାକୁ ଗଲେ ଆହୁରି ଭଲ ଲାଗେ ଗଛ ପତ୍ରରୁ ପାଣି ବୁନ୍ଦା ବୁନ୍ଦା ଚମ୍ କୁ ଥାଏ। ସେଇ ଯୋଉ ଦୃଶ୍ୟ ମାନଙ୍କୁ ଦେଖେ ଆମେ ଦେଖୁ ସବୁ ବହୁତୁ ଖୁସି ଲାଗେ।
ଆଜ୍ଞା ବର୍ଷା ଋତୁ ତ ଅନେକ ଫୁଲ ମଧ୍ୟ ଫୁଟିଥାଏ। ଚାରିଆର ବଗିଚା ବହୁତ ସୁନ୍ଦର ହେଇଥିପାଇଁ ଦେଖାଯାଏ। ହେତ ଫୁଲ ଉପରେ ପ୍ରଜାପତି ମଧ୍ୟ ଉଡ଼ି ବୁଲନ୍ତି ବହୁତ ସୁନ୍ଦର ଲାଗିଥାଏ।
ଅ ମତେ ବଗିଚାରେ ବସିଲେ ଭଲ ଲାଗେ କିନ୍ତୁ ଥଣ୍ଡା ପବନ ସବୁ ମୋର ଆ ଆରାମସେ ଚାଲ ଦେଖିବ
ର୍ତା ଗରମ ଭଜା ଓ ଚା ଖାଇଆକୁ ଅନେକ ପସନ୍ଦ କରିଥାନ୍ତି। ଆମ ଘରେ ତ ସବୁଦିନ ସନ୍ଧ୍ୟାବେଳେ ଚା ହୋଇଥାଏ। ପରିବାରେ ସମସ୍ତେ ମିଶି ବସି ଚା ପିଅନ୍ତି। ତା ସହିତ ବହୁତ ଭଲ ସମୟ କଟିଥାଏ।
ଠିକ୍ ଆମ ଘରେ ବି ସେମିତି ହୋଇଥାଏ। ମା ଆମର ଗରମ ଗରମ ଚାହା, ଗରମ ଗରମ ଜଳଖିଆ ତିଆରି କରିଥାନ୍ତି ନା। ସମତେ ଆମେ ଖୁସିରେ ହିଁ ଖାଇଥାଉ।
କିନ୍ତୁ ବର୍ଷା ଋତୁରେ ସଫାସୁଫା ରଖିବା ଜରୁରୀ, କାରଣ ପାଣି ଜମିଲେ ମଶା ଆର ମାନଙ୍କର ବ ଇଏ ବଢ଼ିଯାଇଥାଏ, ସେଥିପାଇଁ ସତର୍କ ରହିଆ ମଧ୍ୟ ଦରକାର।
ଠିକ୍ କଥା କହିଲେ ଆପଣ। ଘରର ଚାରି ପାଖରେ ସଫା ରଖିବା ତ ତାହେଲେ ରୋଗ ହେବାର ସମ୍ଭାବନା ନ ନଥାଏ।
ହଁ ବର୍ଷା ବେଳେ ତ ଛୋଟ ପିଲାମାନେ ବହୁତ କାଗଜ ଡଙ୍ଗା ଭସାଇଥାନ୍ତି ଖେଳନ୍ତି। ସେମାନେ ବହୁତ ଖୁସି ହୁଅନ୍ତି, ଏହାକୁ ଦେଖିବାକୁ ମଧ୍ୟ ବହୁତ ଭଲ ଲାଗିଥାଏ।
ଆମେ ବି ଛୋଟବେଳ ଏମତି ହଉଥିଲେ। ମୋର ଯେତେ ସାଙ୍ଗମାନେ ତାଙ୍କ ସହ ବହୁତ ମଜା କରୁଥିଲି। ସେ ଦିନଗୁଡ଼ିକ ଏବେ ବହୁତ ମନେ ପଡ଼େ।
ହୁଁ। ବର୍ଷାଋତୁରେ ଚାଷୀମାନେ ବହୁତ ବ୍ୟସ୍ତ ରହିଥାନ୍ତି, ଦିନସାରା ସେମାନେ କ୍ଷେତରେ କାମ କରନ୍ତି ଏବଂ ସେମାନଙ୍କ ପରିଶ୍ରମରେ ଆମେ ଖାଦ୍ୟ ପାଇଥାଉ।
ଠିକ୍ କଥା କହିଲେ ଆପଣ। ସେଥିପାଇଁ ତ ଆମମାନଙ୍କୁ ଚାଷୀମାନଙ୍କୁ ସମ୍ମାନ କରିବା ଉଚିତ। କାହିଁନା ସେମାନଙ୍କୁ ବିନା ଆ-ଆମର ଜୀବନର କସକର। ଆମେ ସବୁବେଳେ ସେମାନଙ୍କୁ ଧନ୍ୟବାଦ ଦେବା ଦରକାର ଯେ, ସେମାନେ ଚାଷ କଲେ ଆମେ ଖାଇପାରୁ।
ଆଜ୍ଞା। ନିଶ୍ଚିତ, ମୋତେ ମଧ୍ୟ ବର୍ଷା ଋତୁ ସେଥିପାଇଁ ସବୁଠାରୁ ଭଲ ସୁନ୍ଦର ଋତୁ ବୋଲି ଲାଗିଥାଏ। ଏହା ତ ପ୍ର କୃତିକୁ ନୂଆ ଜୀବନ ଦେଇଥାଏ ଏବଂ ସବୁଜ ପରିିବେଶ ତ ସମସ୍ତଙ୍କୁ ଆକର୍ଷିତ କରିଥାଏ।
ମୁଁ ମଧ୍ୟ ଠିକ ସେଇ କଥା ଭାବେ, ବର୍ଷା ଆମକୁ ଜୀବନ ପାଇଁ ବହୁତ ଦରକାର।
ଆଚ୍ଛା ନିଶ୍ଚିନ୍ତ, ବର୍ଷାଋତୁରେ ତ ଗାଁର ଦୃଶ୍ୟ ସମ୍ପୂର୍ଣ୍ଣ ବଦଳିଯାଏ। ଚାରିଆଡ଼େ ସବୁଜ ଗଛ ଦେଖିବାକୁ ମିଳେ, ମନ ବହୁତ ଖୁସି ହୋଇଥାଏ।
ହଁ ଗାଁରେ ବି ଆମର ସୌନ୍ଦର୍ଯ୍ୟ ବର୍ଷାରେ ଆହୁରି ବଢ଼ିଯାଏ। କ୍ଷେତ ହଉ ବଗିଚା ବହୁତ ସୁନ୍ଦର ଲାଗେ। ଏମିତି ପରିବେଶର ସହରରେ କମ ଦେଖିବାକୁ ଆମକୁ ମିଳିଥାଏ।
ନିଶ୍ଚିନ୍ତ, ବର୍ଷାଦିନରେ ତ ଆକାଶରେ କଳା ମେଘ ମଧ୍ୟ ଦେଖାଯାଏ। ତାପରେ କିଛି ସମୟରେ ତ ବର୍ଷା ବି ହୋଇଥାଏ। ତାପରେ ଥଣ୍ଡା ପବନ ବହିବାକୁ ଲାଗେ। ଏହା ବହୁତ ଭଲ ଲାଗିଥାଏ ସମସ୍ତଙ୍କୁ।
ଠିକ୍ କଥା କହିଲେ। ମତେ ତ ମେଘ ଦେଖିବାକୁୁ ବହୁତ ଭଲ ଲାଗେ ଆଉ ବର୍ଷାର ପରିବେ ପରିବେଶ ସେତବେଳର ହୋଇଥାଏ, ଗରମ ଗରମ ମଧ୍ୟ କମିଯାଏ।
ନିଶ୍ଚନ୍ତ, ସେଥିପାଇଁ ତ ବର୍ଷାଋତୁରେ ଅନେକ ଲୋକ ଗଛ ଲଗେଇଥାନ୍ତି। ଆମର ତ ଗୋଟେ ବଗିଚା ଅଛି। ଆମର ସମସ୍ତେ ମିଶିକି ଗଛ ଲଗାଇଥାଉ। ଏଇ ସମୟରେ ଗଛ ଶୀଘ୍ର ବଢ଼ିଥାଏ ଏବଂ ପରିବେଶ ପାଇଁ ଏହା ବହୁତ ଭଲ ହୋଇଥାଏ।
ଠିକ୍ ଆପଣ ଠିକ୍ କଥା କହିଲେ। ଆମେ ମଧ୍ୟ ପ୍ରତି ବର୍ଷ କିଛି କିଛି କିଛି ଗଛ ଲଗେଇବା ଉଚିତ। କାଇଁନା ଗଛ ଆମକୁ ଅମ୍ଳଜାନ ଦିଏ ଆଉ ପରିବେଶକୁ ସୁନ୍ଦର ବି ରଖିଥାଏ।
ନିଶ୍ଚିନ୍ତ। ବର୍ଷା ବେଳେ ତ ନଦୀ ଓ ପୋଖରୀରେ ପାଣି ବଢ଼ିଯାଏ। ଏହି ଇ ସମୟରେ ମାଛମାନେ ମଧ୍ୟ ଭଲ ଭାବରେ ବଢନ୍ତି ଏବଂ ମାଛ ଧରୁଥିବା ଲୋକ କଙ୍କୁ ଲାଭ ମିଳିଥାଏ।
ହଁ ଠିକ୍ କଥା ଆପଣ କହୁଛନ୍ତି, ବର୍ଷା ଅନେକ ଲୋକଙ୍କ ଜୀବିକା ସହ ଜଡ଼ିତ। ପାଣି ଥିଲେ ଅନେକ କାମ ସହଜ ହୁଏ। ସମସ୍ତେ ଉପକାର ବି ହୁଅନ୍ତି କି ଏଇ ବର୍ଷ
ବର୍ଷା ହଁ ବର୍ଷା ଋତୁରେ ଯେତେ ଯେମିତି ଆମ ସମସ୍ତଙ୍କ ପାଇଁ ଉପକାର ହେଇଥାଏ ଏହାର ଅପକାର ମଧ୍ୟ ଅଛି। କାରଣ ଅଧିକ ବର୍ଷା ହେଲେ ବନ୍ୟା ହୋଇପାରେ ଘର ଓ ରାସ୍ତାରେ ପାଣି ମଧ୍ୟ ପଶିଯାଏ। ଲୋକମାନେ ତ ବହୁତ ଅସୁବିଧାରେ ରୁହନ୍ତି।
ଏ କଥା କଲେ ସେଥିପାଇଁ ତ ଆମେ ବର୍ଷା ସମୟରେ ସତର୍କ ରହିବା ନିହାତି ଆବଶ୍ୟକ। ସରକାରଙ୍କର ନିର୍ଦ୍ଦେଶ ମାନିବା ଉଚିତ। ସୁରକ୍ଷାକୁ ସବୁବେଳେ ଗୁରୁତ୍ୱ ଦେବା ହିଁ ଆମର ଦରକାର।
ନିଶ୍ଚନ୍ତ କାରଣ ବର୍ଷାରେ ତ ଯୋଉଭଳି ବିଜୁଳି ଆଉ ଘଡଘଡ଼ି ମାରେ ତ ସେହି ସମୟରେ ବାହାରକୁ ଯିବା ମଧ୍ୟ ଭଲ ନୁହଁ। ଗଛ ତଳେ ମଧ୍ୟ ଠିଆ ହେବା ଉଚିତ ନୁହେଁ, କାରଣ ବିଜୁଳି କେବେ ବି ପଡ଼ିପାରେ। ସେଥିପାଇଁ ସାବଧାନ ରହିବା ମଧ୍ୟ ଭଲ ହୋଇଥାଏ।
ଶୁଭ ସନ୍ଧ୍ୟା। ଘର ଭିତରେ ରହିବା ଶ ଛୋଟ ପିଲାମାନଙ୍କ ମଧ୍ୟ ଏଇ କଥା ଶିଖେଇବା ନିହାତି ଆବଶ୍ୟ
ନିଶ୍ଚିନ୍ତ ଭାବରେ ଛୋଟ ପିଲାଙ୍କୁ ତ ଏହା ନିହାତି ଶିଖାଇବା ଦରକାର। ଯାହାବେଳେ ବର୍ଷା ଋତୁରେ ତ ପରିଷ୍କାର ପାଣି ପିଇବା ଉଚିତ କାରଣ ବାହାରର ଅସଫା ଖାଦ୍ୟ କମ୍ ଖାଇବା ଭଲ ଯାହାଫଳରେ ଆମ ସ୍ୱାସ୍ଥ୍ୟ ଭଲ ରହିବ।
ହଁ ଠିକ୍ କଥା କହିଲଯେ ଆପଣ ସଫା ଖାଦ୍ୟ ଖାଇବା ରୋଗ କମ୍ ହୁଏ। ନିଜ ଘର ଓ ଆଖପାଖ ସଫା ରଖିବା ଦ୍ଵାରା ଏହା ସମସ୍ତଙ୍କ ଦାୟିତ୍ଵ।
ନିଶ୍ଚିନ୍ତ ସବୁ ଦିଗରୁ ତ ସେଥିପାଇଁ ଦେଖିବାକୁ ଗଲେ ବର୍ଷା ଋତୁ ବହୁତ ଉପକାରୀ ହୋଇଥାଏ ଆମ ପାଇଁ। ଏହା ପ୍ରକୃତିକୁ ବହୁତ ସୁନ୍ଦର କରେ ଏବଂ ଆମ ଜୀବନ ମଧ୍ୟରେ ଏହାର ବଡ଼ ଭୂମିକା ରହିଅଛି।
ହଁ ମଧ୍ୟ ଠିକ କଥା ଆପଣ କହୁଛନ୍ତି ବର୍ଷାକୁ ସମ୍ମାନ କରିବା ଉଚିତ୍। ଆଉ ପାଣିର ସଠିକ ବ୍ୟବହାର କରିବା ମଧ୍ୟ ଆମର କର୍ତ୍ତବ୍ୟ।
ନିଶ୍ଚିନ୍ତ ଏହାଦ୍ୱାରା ଆମ ସମସ୍ତଙ୍କ ପାଇଁ ମଙ୍ଗଳ ହବ, ପ୍ରକୃତି ତ ଏହାକୁ ନୂଆ ଜୀବନ ଦେଇଥାଏ। ମୋତେ ମଧ୍ୟ ବହୁତ ଭଲ ଲାଗେ। ବର୍ଷା ନଥିଲେ ତ ଚାଷ ବି ହେଇପାରିବ ନାହିଁ। ଅନେକ ସ୍ଥାନରେ ପାଣିର ମଧ୍ୟ ଅଭାବ ଦେଖାଦେଇଥାଏ।
ଠିକ୍‌କଥା କହିଲେ ଆପଣ ବର୍ଷା ଋତୁରେ ଛଟ ଛୋଟ ଗଛ ବହୁତ ଶିଘ୍ର ବଢେ। ଆଉ ଫୁଲ ଫଳ ମଧ୍ୟ ଭଲ ହୁଏ ଏଇନା ପରିବେଶ କମକୁ ସୁନ୍ଦର କରାଯାଏ।
ଆଜ୍ଞା ସେଥିପାଇଁ ତ ଆମେ ଅଧିକ ଗଛ ଲଗାଇବା ଉଚିତ। ଗଛ ରହିଲେ ହିଁ ବର୍ଷା ମଧ୍ୟ ଭଲ ହୋଇଥାଏ। ଆଗାମୀ ପିଢ଼ି ପାଇଁ ଏହା ତ ବହୁତ ନିହାତି ଦରକାର।
କି କହୁଚନ୍ତି ଆପଣ ବର୍ଷାଋତ ବର୍ଷା ଋତୁରେ ଆମେ ପାଣିକୁ ନଷ୍ଟ କରିବା ଉଚିତ୍। ନୁହେଁ। ଆଉ ବର୍ଷା ପାଣିକୁ ସଞ୍ଚୟ କରିବା ପରେ କାମରେ ଲଗେଇବା ଏହା ଭଲ ଅଭ୍ୟାସ।
ନିହାତି ଏସବୁ ଆମେ ବାସନ ଫାସନ ମାଜିବାରେ ବି ୟୁଜ୍ କରିପାରିବା। ଆକୁ ଏଇସବୁ ପାଣି ଆମେ ଗଛରେ ବି ନେଇପାରିବା।
ହ ଏହା ତ ଆମ ପାଇଁ ପାଣି ତ ହେଉଚି ଆମ ପାଇଁ ଅମୂଲ୍ୟ ସମ୍ପଦ ଏହାର ସଠିକ୍ ବ୍ୟବହାର କରିବା ହିଁ ଉଚିତ୍।
ବର୍ଷା ବେଳ ରାସ୍ତାରେ ସାବଧାନ ଚାଲିବା ସେଥିପାଇଁ ରାସ୍ତାରେ ଦୌଡିବା ପାଇଁ ନୁହେଁ ଦୁର୍ଘଟଣା ହୋଇଥାଏ।
ହଁ ସେଥିପାଇଁ ତ ଗାଡି ଚଲେଇଲା ବେଳେ ମଧ୍ୟ ସାବଧାନ ରହିବା ଉଚିତ। ନିୟମ ମାନି ଚାଲିଲେ ସମସ୍ୟା ମଧ୍ୟ କମ୍ ହୋଇଥାଏ। ସେଥିପାଇଁ ସୁରକ୍ଷା ସବୁଠାରୁ ଜରୁରୀ ହୋଇଥାଏ।
କହୁଚନ୍ତି ଆପଣ ବର୍ଷା ଋତୁରେ ସଫା କପଡ଼ା ପିନ୍ଧିବା ଭଲ ହୁଏ। ବା ହଁ ତାର ଶରୀରରେ ସୁସ୍ଥ ବି ରହିବ।
ନିଶ୍ଚିନ୍ତ ମୁଁ ମଧ୍ୟ ସେଇ କଥା ମାନେ କାରଣ ବର୍ଷାରେ ଯଦି ଓଦା କପଡ଼ା ପିନ୍ଧି ରହିବା ମଧ୍ୟ ଅସୁସ୍ଥ ହୋଇପାରେ। ତ ଛୋଟ ଅସାବଧାନତା ପାଇଁ ବଡ଼ ସମସ୍ୟା ମଧ୍ୟ ହୋଇପାରେ।
ଠିକ୍ କଥା ହଁ। ହ କହୁଚନ୍ତି ହଁ ଗଛ ଆମ ଯ ବର୍ଷାରେ ଭଲ ପକ୍ଷକୁ ଉପଭୋଗ କରିବା ଉଚିତ ପ୍ରକୃତରେ ଭଲ ପାଇବା ଉଚିତ ପରିବେଶକୁ ସଫା ରଖିବା ବି ଆମର କର୍ତ୍ତବ୍ୟ ହେଲା
ନିଶ୍ଚିନ୍ତ ଗଛ କାଟିବା ପରିବର୍ତ୍ତେ ତ ଗଛ ଲଗେଇବା ଉଚିତ୍। କାରଣ ପାଣି ଓ ପ୍ରକୃତିକୁ ସୁରକ୍ଷା କଲେ ଆମର ଭବିଷ୍ୟତ ଭଲ ହେବ ଏବଂ ସମସ୍ତ ଏଇ ଦାୟିତ୍ୱ ନେବା ଦରକାର
ଆଜି ଆପଣ କେତେ ଗଛ ବିଷୟରେ କଥା ହେଇକି ବର୍ଷା ବିଷୟରେ କଥା ହେଇକି ବର୍ଷା ବହୁତ ଭଲ ଲାଗିଲା
ହଁ ବର୍ଷା ଋତୁରେ ବିଭିନ୍ନ ଅପକାର ଓ ସାବଣଟି ବିଷୟରେ ମଧ୍ୟ ଭଲ ଆଲୋଚନା ହେଲା ମୋତେ ତ ବହୁତ ଖୁ ଖୁସି ଲାଗିଲା।
ମତେ ବି ବହୁତ ଖୁସି ଲାଗି
ଠିକ ଅଛି ନିଜର ଯତ୍ନ ନିଅନ୍ତୁ ଏବଂ ପୁଣି ଥରେ କଥା ହେବା।
ଆଜ୍ଞା ଠିକ ଅଛି।
ଠିକ୍ ଅଛି ଧନ୍ୟବାଦ।